ହଁ।
ହଁ କଣ କହିଲୁ ହଉଚି ତାଙ୍କ ମାଟି ଘର।
ହଁ ମାନେ ସେଇଟା କହୁଛି ତାଙ୍କ ମାନେ ଏବେ ଗାଁ ରେ ମାଟି ଘର ଅଛି। କିନ୍ତୁ ମାନେ ଆଗ ଭଳିଆ ଆଉ ଏତେ ସେ। ଏ ମାନେ କଣ କହନି ସେ ପରିବେଶ। ଆଉ ଯୋଉ ଦେଖିବାକୁ କଣ କୁହନ୍ତି। ମାନେ ଓଡିଆରେ କହିବାକୁ ଗଲେ।
ଦୃଶ୍ୟ।
ଦୃଶ୍ୟ ସେ ଦୃଶ୍ୟ ବି ଆଉ ମିଳୁନି ମାନେ ଗାଁ ଗାଁଉଲି ବି ଆଗରୁ ସେ ଦୃଶ୍ୟ ଦେଖିବାକୁ ମିଳୁଥିଲା। ରେ ଗାଁ ରେ ବି। ସବୁ ଦେଖିବୁ ନାଲି ପଥର ନାଲି ମାଟିରେ ଆଣିକି ଲିପିଥିବେ ଆଉ ଅ ଗୋବ ରରେ ତ ଲିପି ଦେଇଥିବେ ତମେ ଦେଖିକି ତ ମାନେ ଆଖି ପୁରା ଲାଖୀଯିବ ଆଉ ଗୋବରରେ ଯୋଭଳିଆ ପୁରା ଲିପିଥିବେ ଆଉ।
ମାନେ କଣ କହନି ପୁରା ଏତିକି ଏତିକି ଲିପିଲେ ପୁଣି ତା ପାଖକୁ ବିଫେରି ଫୁଲ ଭଳିଆ କରିକି ପୁଣି ଏ ଏ
ହଁ ହଁ ହଁ ହଁ ମାନେ ସେଇପା ମାନେ ଫୁଲ କରିକି ଗୋଟେ ଏ ଲିପୁଥୁବେ।
ସେଇଥିପାଇଁ ବେଶୀ ଟିକେ ସୁନ୍ଦର ଦେଖା ହଏ ତାପରେ ଏଇ ଯୋଉ ଚାଳ କି ଘର ଛା ଯୋଉ ହୁଏ ସେତେ ଗୋଟିଏ ଦିନ ପୁରା ପଳାଏନିକି ସ ହଁ ମାନେ ଭୋରୁ
ହଁ ହଁ ହଁ। ସେ ସିଏ ଯୋଉ ଦିନରେ ବାପ ସେ ଯୋଉ କାମ ମାନେ ଘର ଛାଆ ହବମାନେ ତ ସେ ଘରୁ ପୁରା ଅଲ୍ ଟୋଟାଲ ସବୁ ଆଣିକି ବାହାରେ ଏ ଯୋଉ ରଖିବେ ନା କି? କାରଣ ଘର ଛାଆ ନେ ସବୁ ହେରା ଧୁଳି ଫୋଳି ହେଇଯିବ।
ଧୂଳି ହେଇଯିବ ମାନେ ଛାଇକି ଘରଛା ଘର ତ ଯିଏ ଛାଉଥିବେ ସେ ପଳେଏ ତାପରେ ଘର ଝାଡିକି ଏ ତୋର ଗାଧେଇ ପାଧେଇ ଆସିଲାକୁ ହେଇଯିବ ସ
ହଁ ସେଦିନ ରାତି ହେଇଯିବ ତ।
ହଁ।
ଯଉ ଦିନ ଘ ହଁ ତାପରେ ସେଇ ଯୋଉ ସମୟ କଥା କହୁଛୁ ମାନେ ଯୋଉଦିନ ଘର ଛାଆ ହବ ସେଦିନ ପୁରା ମାନେ ମନ ପୁରା ଖୁସି ଆଜି ସ୍କୁଲ ଫୁଲ ଯିବାର ନାହିଁ ଆଉ ଟୁଉସନ ଫିଉସନ ହବାର ନାହିଁ ଆଉ ଡ୍ରେସ ଫ୍ରେସ ତ ଭି ଭିତରେ ମଇଳା ହେଇଯାଇଛି ଆଉ ସେଦିନ ମାନେ ମାନେ ଖୁସି ଲାଗେ। ଏଇ ସେବି ଧର ବା ବାପା ମାନେ ଏ ଦଉଥିବେ ଛଣ ଦଉଥିବେ ଯୋଉ ଘରେ ଛାଇବା ପାଇଁ ତୁ ତୋର ହେଟିକି ଯାଇକି ଗୋଟେ ଗୋଟେ ଛଣ ଆଣିକି ଦଉଥୁବୁ।
ଛଣ ଦଉ ଥିବୁ ତାପରେ ରୁଟି ଭଜା ହେଇଥିବ ଖାଇବୁ ଅ ଯେ ସେ ପୁରା
ମ୍ୟାନେଜ ମୁଁ ଦେଖିଦଉଛି ଗାଡି କାମ ସରିଯାଉ ମୁଁ ଦେଖି ଦଉଛି ହଁ।
ପରେ କଣ କହିଲି ହଉଛି ଏ କଣ କନି ଯେତେବେଳେ ଚାଳ ଗୁଡାକ ଛଣ ଗୁଡାକ ଖୋଲି ଦଇଥିବେ ଚାଳ ଉପୁରୁ ଯାଇକି ସେ ଘର ଟାକୁ ଦେଖିଦବୁ ଆମ ଘର
ଖିଛ ନା ସେ ସେ ଇଏଟା ଦେ
ହଁ ହଁ ଆମର ଏବେ ବି ମାଟିଅର ଅଛି ମୁଁ ଦେଖିଛି।
ଓହୋ ହଁ ପା ମାନେ ମୋର ମନେ ପଡୁଚି ଏ ମାନେ ସିଏ ଯଦି ଦେଖିଦେଲେ ପୁରା ମାନେ ଏ ଲାଗିବ ଗୋଟେ କେମିତିଆ କେମିତିଆ ଗୋଟେ ଲାଗିବ ପୁରା।
ହଁ ଟୋଟାଲ କିଛି ନାଇଁ ମାନେ ତାପରେ ଯେତେବେଳେ ଘରଛାଆ ହେଇଯିବ ଯାଇକି ଦେଖିବୁ
ହଁଁ ଅନ୍ଧାର ହେଇଗଲା ମାନେ ପୁରା ଆଲୁଅ।
ତାପରେ ଯୋଉ ହଉଛି ଘର ଫର ସବୁ ଛାଇ ଦେଲା ପରେ ଲିପା ଲିପି ସଇଲା ପରେ ଏ ଯାଇଁକି ଶୋଇବୁ ପୁରା ଘରଟା ଗୋଟେ ପୁରା ଥଣ୍ଡା ଲାଗିବ କୁହନ୍ତିନି ନା ଏ
ହଁ ହଁ ହଁ ହଁ ହଁ ହଁ ଥଣ୍ଡା ରହେ ହଁ। ତତେ ମାଟି ଘର ଗୁଡାକ ସ ସବୁବେଳେ ଥଣ୍ଡା ଲାଗେ ନାଇଁ କି ମାଟି ମାଟି ଘର ଗୁଡାକ? ମାଟି ଘର ସବୁବେଳେ ଥଣ୍ଡା ପୁରା ଲାଗେ ମାଟି ଘର ଗୁଡାକ। ତାପରେ ଗରମ ଦିନେ ପ୍ରାୟତଃ ସମସ୍ତେ ଉଁ ଦେଖିବ ସମସ୍ତେ କୁହନ୍ତି କି ଆଉ ମାଟି ଘର ଟା ଥାଆନ୍ତୁ ମାଟି ଘରଟା ଥାଆନ୍ତା କି ଏଖୁଣା ଏଇ ଯୋଉ ଉଁ ପା ପଟା ଆଜିିକାଲି ତ ଆଉ ଗରମର ଅ ତାପ କେହି ସହି ପାରୁନାହାନ୍ତି କିଏ ଶ୍ ତି ଏଁ ଇନଭେଟର ଏମତି ସବୁ ଆଣି ଷର ଘରେ ଲଗେଇ ଦଉଛନ୍ତି।
କୃତ୍ରିମ ଜିନିଷ ମାନେ ବାହାରୁଛି ସେବେ ଦେହ ପା ଖରାପ ହଉଛି ଆଗରୁ ଏତେ ବି
ହଁ ହଁ ହଁ। ଆଗୁରୁ ଯେତେ ମାନେ ଦେହ ପା ଆଗରୁ ଏତେ ଖରାପ ଥିଲା କି ତମେ ନିଜେ କହୁନ ଆଗରୁ ଏତେ ଦେହ ପା ରୋଗ ବାଗ ଏଗୁଡାକ ସବୁ ଥିଲା ଏବେ ଯେତିକି ସବୁ ବାହାରୁଛି ରୋଗ ଦେହ ପା
ହୁଁ ଆଗରୁ କିନ୍ତୁ ଏସବୁ ଥିଲା।
ପୁରା ଭରପୁର ହେଇକି ଆଗରୁ ଥିଲା ଏଇଗୁଡାକ ଆଗରୁ ନଥିଲା ଏବେକୁ। ମାନେ ରୋଗ ଏମିତି ବାହାରୁଛି ଲୋକ ତାକୁ ଚିହ୍ନି ପାରୁନାହାନ୍ତି ଜାଣି ପାରୁନାହାନ୍ତି।
ହୁଁ।
କି ରୋଗ?
ହୁଁ।
କି ରୋଗ ସିଏ ତା ନାଁ ବି ଜାଣି ପାରୁନାହାନ୍ତି କି ରୋଗ।
ହଁ ବା ଗୋଟେ ଜଣେ ଜଣେ ଲୋକ ଜଣେ ଜଣେ ଲୋକଙ୍କର ମାନେ ଜଣା ପଡୁନି କଣ ହେଇଛି ନାହିଁ।
ହୁଁ ଆଗରୁ ଯୋଉ ଯାହାବି ସବୁ ଆମେ। ଆମ ବାପା ମା ମାନେ ଖାଇଥିଲେ ଆମେ କଣ ସେଟା ଖାଇଛନ୍ତି।
ହଁ ପା।
ଆଉ ସିଏ ବାପା ମାନେ ତ ବଞ୍ଚୁଚନ୍ତି ଅଶୀ ବୟ ବୟସ। ଜେଜେମା ହେରିକା ମାନେ ତ ବଞ୍ଚୁଥିଲେ ସିଏ ପୁରା ଶହେ ଟପେଇ ଦଉଥିଲେ ଏ
ହଁ ହ ଏବେ ବି ଅ ଗ ଅଛନ୍ତି ସେ ପୁରୁଣା ଲୋକ ଯିଏକି ଏତେ ଦିନି ହେଲା ବଞ୍ଚିଚନ୍ତି।
ବଞ୍ଚିଚନ୍ତି ହଁ ସେଇପା କହୁଛି ତା ଯୋଉମାନେ ବି ବଞ୍ଚିଚନ୍ତି ସେମାନଙ୍କୁ ଦେଖୁବୁ ସବୁ ଲବେ ଶହେ ଏମ୍ ହେଇଯାଇଥିବ ବୟସ।
ଆମେ କିନ୍ତୁ ଏତେ ତେ
ନା ଆମ ବାପା ମା ମାନେ ପଛେ ଅଶି ବୟସ ପର୍ଯ୍ୟନ୍ତ ଯିବେ ଆମେ ହେଲେ ଏଇ ଷାଠିଏ ରୁ ସବୁ ଖସିବା।
ହଁ।
କାଇନା ସେମାନେ ବି ଟିକେ ଟିକେ ଖାଏ ମାନେ ଟିକେ ଟିକେ କଣ ସେମାନେ ବି ଖାଇଥିଲେ ତାଙ୍କ ପିଲା ଜୀବନରେ ସେ ସୁନା ଭରପୁର ଖାଇଥିଲେ ମାନେ ଶାଗ ମୁଗ। ଆଉ ସୁନା ଏବେକୁ ଏବେକୁ ସୁନା ସିଏ ହଁ ଆମ ଆମେ ଯାହା ଖାଉଛନ୍ତି ସେ ସେୟଆ ଖାଉଚନ୍ତି। ମାନେ ଯାହାବି ହେନେ ତାଙ୍କର ଅଧା ଲାଇଫ ଯାଇଛି ନା ସେଇ ପ୍ରା କୃତିକ ଖାଦ୍ୟରେ ଆଉ ଆମେ ତ
ଏପର୍ଯ୍ୟନ୍ତ ବି ଯୋଉ କାମ କରୁଚନ୍ତି ଆମେ ଆଉ କରିପାରିବା ସେ ଜିନଷ ସ
ନା ନା ଆମେ ତ ଖାଲି କହିବାକୁ ଗନେ ବିଷ ଗୁଡାକ ଖାଇକି ରହି
ହଁ ସାର ମସଲା ଯୋଉ ଭଳିଆ ଅ ସବୁତିରେ ତ ସାର ମସଲା ତୁ କୋଉ ଜିନିଷ ଗୋଟେ ଘିଅ ଭଲ ପାଇବୁ। ନା ଜଡା ତେଲ ବୁ କିଛି ତେଲ ବି ତୁ ଫୁଟେଇବ ନା। ସବୁଥିରେ କିଛି ନା କିଛି ମିଶୁଛି। ପ୍ରକୃତିିକ ବୋଲି ଗୋଟେ ଭାବେ ଗୋଟେ ଅଲଗା ଅଲଗା ଲାଗୁନି ଆ ଏ ପ୍ରା କହିଲି କିଛି ମାନେ ମାନେ ବିଷ ଗୁଡା ହିଁ ଖାଉଛେ।
ହୁଁ ହୁଁ।
କିଛି ଜିନିଷ ଗୋଟେ ଭଲ ନି।
ଯାହା କହିଲ ସତ କଥା। ଆଉ ହଉଛି ଆଁ ଆଁ
ମୁଁ ଯେତିକି ଦିନି ବଞ୍ଚିବା ବଞ୍ଚିବା ଆଉ ଆମେ ଆଉ କଣ କରିବା।
ଅଁ ମାନେ ଆମ ଗାଁ ରେ ବି ଆଜି ପର୍ଯ୍ୟନ୍ତ ବି ମାଟି ଘର ଅଛି ମାନେ ଜଣେ ଦି ଜଣଙ୍କର ଙ୍କ ପାଇଁ। ଅଛି ମାନେ ଦଶ ପନ୍ଦର ଘର ଭଳିଆ ମାଟି ଘର ଅଛି ମାନେ ଏବେ ବି ସେ ସେଠି ସୁଆ ବସା ରୁହା ରୁହି
ଆଟ୍ ଦେଖେ ଯୋଉମାନଙ୍କର ମାଟିରେ ତାଙ୍କ କୋଠା ଘର ବି ଅଛି ମାଟି ଅ ମାଟି ଘର ପ୍ରାୟ ଲୋକ ଭାଙ୍ଗୁନାହାନ୍ତି।
ନା ମାନେ ସେ ଯା ମାନେ ସିଏ କୋଠା ଘର କରିକି ବି ସେ ମାଟି ଘରେ ରହୁଛନ୍ତି।
ହୁଁ ସେଇ ପା ଭାଙ୍ଗୁନାହାନ୍ତିି ପା।
ଦିନେ ସି ଶୀତ ଦିନେ ବର୍ଷା ଦିନେ ଟିକେ ପଳଉଛନ୍ତି ଏଠିକୁ
କଠାରୁ
କୋଠା ଘରକୁ ନହେଲେ ଖରା ଦିନ ଟୋଟାଲ ମାଟି ଘରେ ରହୁଛନ୍ତି।
ହୁଁ।
ଏବେବି ଯୋଉମାନେ ମୁଁ କହୁଚି ଘର ଭିତରେ ଗୋଟେ କିଚେନ୍ କରିଛନ୍ତି। ପୁଣି ଧର ଚୁଲି ଫୁଲି ଏବେତ ଗ୍ୟାସ ସମସ୍ୟା ଯାହା ଆଉ
ହୁଁ‌।
ଚୁଲି ଫୁଲିଟେ କରିବା ପାଇଁ ଘର ବାହାରେ ବି ଗୋଟେ ରୋଷେଇ ଘର ଟାଇପ୍ ର କରୁଛନ୍ତି ତସେଟା ଆଉ ପକ୍କା ଘର କରୁନାହାନ୍ତି ସେଟା କଣ କରୁଛନ୍ତି ନା ଏଇ ଚୁଲିଟା କରିଦେଲେ ଏଇ ମାଟି ଟିକେ କାନ୍ଥ ଉଠେଇଦେଲେ ଉପରେ ଗୋଟେ ପାଲ ପ ପକେଇଦେଲେ କି କି ଛପର ଟିକେ ପକେଇଦେଲେ ହେଲା ମୋ ମାମୁଁ ଘର ତ ସେଇଭଳିଆ ଅଛି। ମାନେ ତାଙ୍କର ଗୋଟେ ଏ କୋଠା ଘରେ ମାନେ ଯୋଉ ଉଁ ପଥର ଘରେ ଗୋଟେ ଅଛି ରୋଷେଇ ଘର
ହୁଁ।
ଫୁଣି ଘର ସାଇଡ୍ ରେ ଗୋଟେ ମାଟି ଘରେ ଅଛି ରୋଷେଇ ଘର। ମାନେ ମାଟି ଘରେ ଯୋଉଟା ଅଛି ସେ ଏଠି ଚୁଲିଟେ ରଖିଦେଇ ଚୁଲିଟେ ଦିଟା ଚୁଲି ପାରି ଦେଇଛନ୍ତି ଆଉ ଭାଡ଼ି ଭାଡି ତୁ ଜାଣିଛୁ ନା ଭାଡିର ନାଁ ଜାଣିଛୁ? ନା ନା କୁକୁଡା କୁକୁଡା ତ ରଖନ୍ତି ହଁ। ହଁ ହଁ ଭାଡ଼ି କରିକି ଧାନ ଫାନ ରଖନ୍ତିନି ସବୁ।
ହଁ ଟିକେ ଇଟା ଫିଟା ଦେଇକି ଯୋଉ ପ
ଟିକେ ଉପରକୁ କରିଦେଇକି
ହଁ।
ହେ ଯୋଉ ବାଉଁଶ ଦିଟା ପକେଇ ଦେଇକି ବାଉଁଶ ଦିଟା ପକେଇ ଦେଇ ତାପରେ ଧାନ ରଖନ୍ତିନି ଧାନ
ହଁ ସିଏ ହଉଚି କଣ ପାଇଁ କହନି ଏଇ ଯୋଉ ନଈ ବଢ଼ି
ହଁ। ହଁ ମୁଁ ମାମୁଁ ଘର ପା ନଈ ଆଡ଼େ ଏ ମାନେ ସେଇ ନଈ କୂଳ ଏରିଆ ମାମୁଁ ଘର।
ନଈ ବଢ଼ି ଆସିଲେ ବେଶୀ ରଖନ୍ତି ତାପରେ ଏଇଟା ଭଲ ମୂଷା ଫୁଷା ବି ଏତେ ଟି
ନା ସେଇ ଏଠି ଖାଲି ନୁହଁ ମୁଁ ଯେତେବେଳେ ମାନେ ଆମ ଘରେ ବି ସେଇଡା ଥିଲା ମୁଁ ବି ଦେଖିଛି ଏମିତି ଭାଡି ମାରି ଦିଅନ୍ତି ଅଧା ପର୍ଯ୍ୟନ୍ତ ଆମ ଘରେ ମରାହୁଏ ଏଇଥିପାଇଁ କି ନଈ ବଢ଼ି ହଉ କି ନ ହଉ ଦେଖିବ ତଳ ପଟରୁ ଧାନ ଗୁଡାକ ସନ୍ତେଇବ, ନହେଲେ ଏ ଯୋଉ ଉଈ ଖାଇଦିଅନ୍ତି, ପୋକ ଖାଇଦିଅନ୍ତି ତଳେ ରହିନେ। ଝାହା ମାନେ ସ ନଷ୍ଟ ହେଇଯାଏ। ସେଇଥିପାଇଁ ତାକୁ ଗୋଟେ ଭାଡି ମାରି ଦେଇକି ଅଧାରେ ରଖିଦିଅନ୍ତି ତ ମାମୁଁ ଘର ଆଡେ ତ ଚାଉଳ ର ରଖି ନାହାନ୍ତି କିନ୍ତୁ ସେ ଯୋଉ ଭାଡି ଭଳିଆ କରିଦେଇକି ତା ଉପରେ ସବୁ ଏ ଏଇ ରୋଷେଇ। ରୋଷେଇ ବାସ ଜିନିଷ ଧର ଘରେ ମାନେ ପକ୍କା ଘରେ ଗୋଟେ ଏ ଧର କଣ ଗୋଟେ ଏ ସାମଗ୍ରୀ ଅଛି ଧର ହଳଦୀଟେ କୋଠା ଘରେ ବି ଅଛି ମାଟି ଘରେ ବି ଅଛି। ଛି ତ ସେଇଭଳିଆ କଥା। କଥା ଆଉ ମାନେ ସେ ଭାଡି ଉପରେ ସବୁ ରଖିଦେଇଥିବେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ। ଏଭଳି ଏଠି ଗୋଟେ ସେଇଟି ଥିବ ସେଠି ଗୋଟେ ସେଇଟି ଥିବ। ସେ ଭାଡି ଉପରେ ସବୁ ସଜାଡି ରଖିଥିବେ ତ ସେ ଜିନିଷଟା ଦେଖିବା ପାଇଁ ବି ଭାରି ଭଲ ଲାଗେ। ଚୁଲି ବୋଧେ ଆମ ମା ହେରିକାଙ୍କ ପରେ ଆଉ କେହି ପାରିିବି ପାରିବେନି ସେ ଚୁଲି। ମାନେ ଆମେ ଆମେ ସବୁ କଣ କିଣିକି ଆଣିବା? ଆମେ କେହି ପାରିବି ପାରିବାନି ସେ ଚୁଲି। ଉଠା ଚୁଲି ଆମେ ଆଣିବା କାହିଁକିନା ଆମେ ତ ଶିଖିଁ ନାହାନ୍ତି ନା କି ଶିଖିବା ପାଇଁମ ର ମାନେ ଆଗ୍ରହ ହିଁ ନାହିଁ ଆଗ୍ରହ ହିଁ ନାହିଁ ଶିଖିବାର। ସମସ୍ତେ ବି ସମସ୍ତେ ବି ଚୁଲି ପାରିପାରିବେନି ମାନେ ତମେ ଭାବୁଛ କି ସମସ୍ତେ ଚୁଲି ପାରିପାରିବେ ସମସ୍ତେ ବି ଚୁଲି ପାରିପାରିବେନି। କି ସମସ୍ତଙ୍କ ହାତରେ ବି ଚୁଲି ହବ ନାହିଁ।
ନା ହବନି ବା ମାନେ ଡିଏ ଗୋଟେ ଗୋଟେ ଚୁଲି ହେଇଥିବ ଯୋଉଟା କି ନିଆଁ କାଟି
ହଁ ନିଆଁ କାଟିବନି ହଁ ଚୁଲି କରିବା ପାଇଁ ବି ତାର ପର୍ଟିକୁଲାର ସବୁ ମାନେ ମାପ ଦରକାର ଏଇଠି ଏତିକି ଉଚା ହେଲେ ଏଇ ତା ସାଇଡ ଗୁଡାକ ଏତିକି ରହିଲେ ଠିକ ହବ ଏତିକି ଉଚ୍ଚା ହବ ଏଇଭଳିଆ।
ମାନେ ଆମ ଆମେ ଏସବୁ କିଛି ବି ଜାଣିନାହାନ୍ତି, ଆମେ ଏସବୁ କିଛି କରିପାରିବାନି।
ହଁ, ଆମେ ଚାହିଁଲେ ବି ଆମ ଭବିଷ୍ୟତରେ ଆମେ ନିଜେ ଗୋଟେ ଘରେ ଚୁଲି କରିବା ପାଇଁ ତାପରେ ବାହାରେ କଣ ବଡ ବଡ ଚୁଲି ମିଳୁଛି କି ସିଏ ଖାଲି ଯୋଉ ଚୁଲି ମିଳୁଛି ଯମା ଭାତ ଗୋଟେ କେଜି ବି ଫୁଟିବାଟା ଭାରି କଷ୍ଟ। ସେ ଯୋଉ ଚୁଲି ବି ମିଳୁଛି। ଆଉ ନିଜେ ଘରେ ଚାହିଁଲେ ବି ଗୋଟେ କରିବା ପାଇଁ କରିିବି ପାରିବନାହିଁ।
ହଁ ମୁଁ କହିଲି ବର୍ଷା ପାଇଁ ସେଇ ଜିନିଷ ଟିକେ ସୁବିଧା।
ହଁ, ତାପରେ ଏବେ ଗ୍ୟାଶ୍ ସମସ୍ୟା। ଯୋଉ ଭଳିଆ ହେଲାଣି ଆଗକୁ ତ ଗ୍ୟାସ୍ ଆହୁରି ବଢିଯିବ ଆଗକୁ ମାନେ ଯାହା ଆମେ ପୂର୍ବରେ ସବୁ କରି ଆସିଥିଲେ ନା ମଝିରେ ବର୍ତ୍ତମାନ ପାଇଁ କିଛି ଦିନ ଆମେ ସେଇଟା ଅ ଅଏସ୍ ଫଏସ୍ କରିଦେଲେ ତାପରେ ପୁଣି ଆଉ ଭ ଭବିଷ୍ୟତରେ ସେ ପୂର୍ବ ଜିନିଷ ସବୁ ଆପଣେଇବା ପାଇଁ ପଡିବ ନିଜ ବାଡିରେ ଫଳ ଯୋଉ ଫସଲ କରିବା ପାଇଁ ପଡିବ ପନିପରିବା ଲଗେଇବା ପାଇଁ ପଡିବ ସବୁ ସେ ଆଗ ଜିନିଷ। କୁମେ ପୁଣି ଆପଣେଇ ବାକୁ ପଡିବ।
ହଉ ଯା ତୁ କଣ କରିବୁ ପଛେ ପର ବା
ହଁ। ଠିକ୍ ଅଛି।